ହାଲୋ।
ହୁଁ ହାଲୋ ବସଚି ତମେ?
ମୁଁ ବି ବସଛି।
କଣ ଖାଇଚ?
ମୁଁ ଖାଇଛି ଭାତ, ଡାଲି ଆ ପୋଟଳ ଭଜା। କଲର ଭଜା, ଆଳୁ ଭଜା ହୁଁ। ହେଇ ଜାଣେ ଜାଣିଚ ତମେ? ଯୋଉ ଆମ କଲେଜ ରେ ନାଇଁ କି ବୋହୁତ ଗଛ ଅଛି ହେଲା ଆଉ ଗୋ ଏଇପଟେ ମୁଁ ଯୋଉଠି ବସିଚି ସେଇଠି ଲିପ୍ଟ ସାଇଡରେ ଉଁ ଗୋଟେ ଗଛ ଅଛି ଯେ ମାନେ ଫିକା ଗୋଲାପ କଲର ପ ରହିଛି ବୋହୁତ ସୁନ୍ଦର ଦେଖା ଯାଉଛି।
ହଁ ଆମ କଲେଜରେ ଜାଣିଛ ଭଟିନିକାଲ ହର୍ବାଲ ଗାର୍ଡେନ ଅଛି।
ଓ ହୋ ହୋ ହୋ।
ଆ ସେଟା ବୋହୁତ ସୁନ୍ଦର ତା ଭିତରେ ସବୁ କଙ୍ଗ କହିଲ? ଔଷଧୀୟ ଜାତୀୟ ଅ ଗଛ ସବୁ ଅଛି। ତମେ ଯାହାବି ତମ ଦେହ ଖରାପ ହେଲା କି କୋଉ କୋଉଥିପାଇଁ ନାହିଁ ଏମିତିକି ତୁଳସୀ ପତ୍ର ବି ଅଛି। ବୋହୁତ ସାରା ଗଛ ଅଛି ଔଷଧ ଜାତୀୟ।
ହଁ ଆମ କଲେଜ ରେ ରାଜେ ମ ମଧୂ ସୂଦନ ଦେବ ଡିଗ୍ରୀ କଲେଜରେ ବହୁତ ପଇଡ଼ ଗଛ ଅଛି। ହେଲା ବୋହୁତ ପଇଡ଼ ଗଛ ଅଛି ଏତେ ତଳେ ଠିଆ ହବ ପଇଡ଼ ମୁଣ୍ଡ ଉ ଉପରେ ପଡିବ ସେତେ ପଇଡ଼ ହେଇଚି।
ଓହୋ ହୋ ହୋ ହଁ ଆମ ଗ ଆମ କଲେଜ ରେ ବି ଅଛି ଆମ କଲେଜ ହୋଉଚି ରାଜା ମ ଧୂ ସୁଦନ ଦେବ ଡିଗ୍ରୀ କାଲେଜ। ସେ କଲେଜ ରେ ହେଲେ ପଇଡ ଗଛ ଅଛି। ଆମ କଲେ ମୁଁ ଆମ୍ ସେଇ ପଇଡ ଗଛ ତଳେ ଛିଡ଼ା ହେଇଚି କିନ୍ତୁ ପଇଡା ଟା ମୋ ମଣ୍ଡପରେ ପଡୁନି।
ପଢିବ ବର୍ଷା ହେଲେ କି ପଙ୍ଗା ହେଲେ ପି
ଆଉ ଜାଣଚ ପଇଡ ଯଦି ମୁଣ୍ଡରେ ପଡେ ତାହେଲେ କୁହନ୍ତି କି ଭଲ ନୁହଁ କିନ ଦେହରେ ପଢିଲେ କି କାନ୍ଧରେ ପଡିଲେ କୁହନ୍ତି କି ଭଲ ନୁହଁ ବୋଲି।
ଭଲ ନୁହଁ ସେଇଥିପାଇଁ କୁହନ୍ତି କି ସେଇଟା ବୋହୁତ ଭାରିଥାଏ ପଡିଗଲେ ନା ମୁଣ୍ଡ ଫାଟିଯିବ ନହେଲେ କାନ୍ଦ ଭାଙ୍ଗିଯିବ।
ହଁ ହେଇଥିବ ସେଇଆ ତାହଲେ।
ନ ଆଗ କାଳରେ ଯୋଉ ଅନ୍ଧବିଶ୍ଵାସ ବୋଲି ଆମେ କହୁଛେ ବିଲେଇ କିଏ ବାହାକୁ ଯିବାନି କିନ୍ତୁ ସେଇଟା ହେଲା ର କଥା କ'ଣ କହିଲ ଅନ୍ଧାରରେ କଳା ବିଲେଇ ଦେଖ ଦେଖାଯାଏନି। ଆମେ ଯଦି ଯିବା ତାକୁ ଚକୁଟି ଦବା କି ତାକୁ ସେଇଥିପାଇଁ ମନା କରୁଥିଲେି, ତାପରେ ସେ ଯେ ଆଜି କା ଡେଟରେ ଆମର ବିଶ୍ବାସ ହଉନି
ହଁ, ଜାଣିଛ ଆମ ଘରେ ଆଜି ପୋଡ ପିଠା ହେଇଛି।
ହୁଁ, ଖାଇଲ?
ତମେ ଖାଇଛ କେବେ?
ପୋଡ଼ ପିଠା ଖାଇନି।
ଆଚ୍ଛା, ମୁଁ ଆଜି ନେଇକି ଆସିଛି ତମେ ଗୋଟେ ଖାଇ ତମକୁ ଦେବି ହେଲା।
ନେଇକି ଆସିଛ।
ହୁଁ।
ସେଇଟା କେମିତି ବନା
ସେଇଟା ମୁଁ ତ ପୁରା ଜାଣିନି। କେମିତି ବନାନ୍ତି ବଟ୍ ମୁଁ ଯେତିକି ଜାଣିଛି କି ଚାଉଳ ଚୁନା ନା ଚାଉଳ ଚୁନା କି ବିରି ଏମିତି କ'ଣ ତାକୁ ଗ୍ରାଇଣ୍ଡିଙ୍ଗ କରି କି କି ବାଟିକି ଆଗ କାଳରେ ତ ବାଟିକି କରୁଥିଲେ ବଟ ଏବେ ଗ୍ରାଇଣ୍ଡିଙ୍ଗ କରି କରୁଛନ୍ତି ଦେନ୍ ତା ତାପରେ ତାକୁ କ'ଣ କରନ୍ତି ନା ନଡିଆ, କାଜୁ ଆଉ ଏମିତି ଘିଅ ଦେଇକି ତାକୁ ଗୋଟେ ଜାଗାରେ ତାକୁ ଭଲସେ ଫେଣ୍ଟିକି ଲୁଣ, ଚିନି, କିି ଗୁଡ ଅଛି ଗୁଡ ଖାଇଲା ତାକୁ ଗୁଡ ଆଉ କ'ଣ ଗୋଲମରିଚ ଗୁଣ୍ଡ କି ଗୋଲମରିଚ ଗୁଣ୍ଡ ନୁହଁ ଭୁଲ କହିଲି ଗୁଜିରାତି ଗୁଣ୍ଡ ଏହି ସବୁ ପ କିଏକି ନା ତାକୁ ଫେଣ୍ଟିକି ରଖାଯାଏ ହେଲା। ରଖିକି ତାକୁ ଗୋଟେ କଢେଇରେ ରଖା ହେଇକି ତା ଦେହରେ କଦଳୀ ପତ୍ର ତଳେ ଆଉ ଉପରେ ଦେଇକି ତାକୁ ଭଲରେ ଘିଅ ମାରିକି ତାକୁ କ'ଣ କରାଯାଏ ଚୁଲିରେ ପୋଡ଼ା ଯାଏ। ଆଉ ସେଇଟା ଗୋଟେ ରାତି ରଖାଯାଏ, ଦେନ ତମେ ତାକୁ ସକାଳେ ଖାଇବ ଯଦି ତା ଟେଷ୍ଟ ବହୁତ ବଢ଼ିଆ।
ହୁଁ, ହୁଁ, ହୁଁ, ହୁଁ, ଆଉ ଚୁଲିରେ ଯୋଉ ଖାଦ୍ୟ ରନ୍ଧା ଯାଏ ସେଇଟା ଦେହ ପାଇଁ ବହୁତ ଚୁଲିରେ ଯୋଉ ଖାଦ୍ୟ ରନ୍ଧାଯାଏ, ସେଇଟା ଦେହ ପାଇଁ ଭଲ ବୋଲି ମୁଁ ଶୁଣିଥିଲି।
କୋଉଟା?
ଯୋଉ ଜିନିଷ ବି ଚୁଲିରେ ରାନ୍ଧଥିଲେ ବହୁତ ଭଲ।
ହଁ, ଆମ ଘରେ ଆମ ଘରେ ପିଠା ଫି ପିଠା ଘରିକା ଯେତେବେଳେ ବି ହଉଛି ଆମ ଘରେ ଚୁଲି ରେ ହଉଛି। ମାନେ ଏମିତି କି କାକେରା ପିଠା ହେଇଥିଲା ରଜ ଟାଇମ ରେ। ଆଉ ଜାଣିଥିବ ତ କାକେରା ପିଠା ହୁଏ, ପୋଡ ପିଠା ହୁଏ ରଜ ବେଳେ। ଆଉ ଚକୁଳି ପିଠା ହୁଏ, ମଣ୍ଡା ପିଠା ହୁଏ, ଯିଏ ଯେତେ ଭେରାଇଟି ର ପିଠା କରି ପାରିଲା। ତ ଆମ ଘରେ ଯାହା ବି ହୁଏ, ଆମର ଯେହେତୁ ଚୁଲି ଅଛି ବାହାରେ ଆମର ଚୁଲିରେ ହୁଏ। ହେଲା, ଆଉ ବହୁତ ଟେଷ୍ଟି ହୁଏ।
କାକେରା ପିଠା ବହୁତ ଭଲ ଲାଗେ ମତେ ସେଇ ଭିତରେ ଯୋଉ ନଡ଼ିଆ କୋରା ଥାଏ।
ହଁ। ଆଉ ଜାଣିଛ କାକେରା ପିଠାର ବି ବହୁତ ସାରା ଅଛି। ତମ ମାନେ ଏମିତି କି ସେଇ ଯୋଉ କାକେର ପିଠାକୁ ନୁହଁ କ୍ଷୀରରେ ବନାଯାଏ, କ୍ଷୀର ଦେଇକି। କ୍ଷୀର ଦେଇକି ମାନେ ଦେଖ ଆମେ ସେ କାକର ପିଠା ଯେତେବେଳେ ତିଆରି କରୁଛି କଞ୍ଚା ଥାଉଛି ଯେତେବେଳେ ସେଇଟା କୁ କଣ କରାହଉଛି ନା ଦିଆ ହଉଛି କଉଥିରେ ପ୍ରେସର କୁକର ରେ ତାକୁ ଯେମିତି ମୋମୋ ବନାହଉଛି ମୋମୋ ଭଳିଆ ତାକୁ ସିଝେଇଦବ। ତାକୁ ଆଣିବ କ୍ଷୀରକୁ ଯେମିତି ଆମେ କି ଜାଣିଛ
ହୁଁ ହୁଁ ହୁଁ।
ସେ କ୍ଷୀର ଟାଇପ ର କ୍ଷୀରରେ କଣ ଗୁଜୁରାତି ଆଉ ଉ ଯୋଉ କଣ ସେଟା ଗୋଟେ କୋଉ ପତ୍ର କୁହନ୍ତି ତେଜ ପତ୍ର ଏ ସବୁ ପକେଇକି ସେ କ୍ଷୀର ଟାକୁ ପୁରା ଫୁ ଫୁଟା ଯାଏ ହେଲା ମାନେ ଫୁଟେଇ-ଫୁଟେଇ-ଫୁଟେଇ ପୁରା ମିଠା କରାଯାଏ। ସେଥିରେ ସେ କାକେରା ପିଠାକୁ ପକାଯାଏ। ଯେମତି ମୋମୋ ଯେମିତି ପୁରା ସିଯା ଷ୍ଟ୍ରିମ୍ ମୋମୋ ଆମେ ଖାଉଛେ ସେମିତି ସେ କାକେରାକୁ ଷ୍ଟିମ କରାହେଇକୀ ପକାଯାଏ। ଆଉ ସେଇ କାକେରା ପିଠା ଖାଇବ ଆହୁରି ଟେଷ୍ଟି।
ସେଇଟା ତ ଡେଜର୍ଟ ପରିକା ହେଇଗଲା।
ବହୁତ ବଢିଆ ଲାଗେ ମୋର ଗୋଟେ ମା ଥିଲେ ମତେ ମତେ ଭଲ ଲାଗେ କହିକି ସି ମତେ ତେଲ ବାଲା ସିଜା ବାଲା ତ କ୍ଷୀର ବାଲା ସବୁ ବନେଇକି ଦିଅନ୍ତି କକେରା ପିଠା। ବହୁତ ସୁନ୍ଦର ବନାନ୍ତୀ।
ତମେ ବି ଫ୍ରି ଥିଲେ ବନେଇକି ମୋ ପାଇଁ ଆଣିବ କଲେଜ୍ କୁ।
ହୁଁ-ହୁଁ-ହୁଁ ବଟ୍ ମୁଁ ଏମତି ବନେଇ ପାରୁନି ନା। ଘରେ କେତେବେଳେ ମାମା ଘରିକା କଲେ ମୁଁ ତମ ପାଇଁ ଆଣିଦେବି କାକେରା ପିଠା। ଆଉ ଆମ ଘରେ ବହୁତ ବଢ଼ିଆରେ ହଁ ଟ୍ରାଏ କରିବେ ଆରେ ମତେ ଆସିଛି ମାନେ ଦେଖ ସୁଜି ନବ ସୁଜିକୁ ଗରମ ପାଣି ଦେଇକି ତାକୁ ଜନ୍ତିବ ହେଲା।
ହୁଁ।
ଜନ୍ତିବ ମାନେ ତାପରେ ଜନ୍ତି ଜନ୍ତି ତାକୁ କଣ କରିବ ନା ତାକୁ ପୁରା ଯେମିତି ଅଟା ଆମର ଗୁଳା ହଉଛି ଯେମତି ସେମିତି ହେଇଯାଉଛି ହେଲା। ସେମିତି ହେଇଯିବ ତାପରେ ତାକୁ କଣ କରିବ ନା ପୁର ବନେଇବ। ପୁର କେମିତି ବନେଇବ ନଡିଆ ଗୁଡ ଆଉ କଣ ସେଟା ଗୋଲ୍ ଗୁଜୁରାତି ଗୁଣ୍ଡ ତାକୁ ଏମିତି ପକେଇକି ତାକୁ ଭଲରେ ଭାଜିବ। ଭାଜି ସାରିଲା ପରେ ତାକୁ କାଢିବ। କାଢିକି ରଖିବ କାଢିକି ରଖି ସାରିଲା ପରେ କଣ ହବ ସେଇ ଯୋଉ କାକେରା ପିଠାରେ ଯୋଉ ବନେଇଥିବ ଇଏ ଟା କଣ ଅ ଯନ୍ତି କିି ଯୋଉଟା ରଖିଥିବ ତା ଭିତରେ ପୁର ପୂରେଇକି ତାକୁ ଗୋଲ ଗୋଲ କରିକି ତେଲରେ ଛାଣିବ। ଆଉ ସେଇ ଯୋଉ ଅ ସୁଜିର ଯୋଉ ବନା ହେଇଥିବ ସେଥିରେ ଖାଲି ବି ତମେ ଯଦି ତାକୁ ପୁରୀ ସେପ୍ ଦେଇକି ବି ଯଦି ଛାଣିବ ନା ସେ ଆହୁରି ଟେଷ୍ଟି ପୁର ନ ଦେଇକି।
ହୁଁ-ହୁଁ-ହୁଁ।
ବଟ୍ ଗରମ୍ ଗରମ୍ ଖାଇଲେ ସେ ସବୁ ବହୁତ ଭଲ ଲାଗେ। ହୁଁ।
ଆଜି ରଞ୍ଜିତା ଆସିନି ନା।
ଆଜି ଆସିନି ସାର ଆମର ଆସିଲେଣି।
ତ ଜନ୍ମଦିନ ସେଲିବ୍ରେସନ କରିବେନି?
ହଁ କରିବା। ବଟ ସେ ଆସିଥିଲେ ତ ଆମେ କଣ କରିଥାନ୍ତେ ମୁଁ ତ ଘରୁ ବି ଭାବିକି ଆସିଥିଲି କି କଣ କରିବା ବୋଲି ବଟ୍ ସିଏ ତ ଆସିନି।
ସିଏ ଆସିବ ବା ତାର ପ୍ରେଜେଣ୍ଟେସନ ଅଛି। କେମିତି ଆସିବନି ସେ ଆସିବ ବାଧ୍ୟ।
ଓ ଆଜି ସେ ଆସିବ ତାହେଲେ। କିନ୍ତୁ ମୁଁ ତ ରହିବିନି ନା। କିନ୍ତୁ ମୁଁ ତ ରହିବିନି ନା।
କେତେଟାରେ ଯିବେ ଘରକୁ?
ମୁଁ ଆଉ ଟିକେ ଗଲେ ଭାବୁଛି ବାହାରି ଯିବି। ଯିବି ହାରି। ସାର ଦେଖୁଛନ୍ତି ଉପରେ ସତେ।
ସାର୍ ଦେଖନ୍ତୁ।
ହୁଁ।
ସାର୍ ଦେଖନ୍ତୁ।
ଆରେ ସାର୍ ଦେଖିବେ ନା ବି ଏମାନେ ଦି ଜଣ ବସିକି ଗପୁଛନ୍ତି ବୋଲି ଫୋନରେ ତ ସେଥିପାଇଁ।
ହଁ ହଁ।
ଆଉ ସାରଙ୍କ ଆଗରେ ଆମ ଇମ୍ପ୍ରେସନ କାହିଁକି ଖରାପ କରିବା କୁହ?
ହଁ।
ହୁଁ।
ସାର୍ ପଳେଇଲେଣି ବୋଧେ?
ହଁ।
ଶୁଣିିଥିଲି ତା କଥା ସବୁ କିଛି
ହଁ। ଆଉ କଣ କହୁଛ କୁହ?
ହଁ କଣ କହିବି ପରୀକ୍ଷା ପାଇଁ ପ୍ରସ୍ତୁତ
ମ୍ୟାମ ବି ପରେ
ହୁଁ।
ମ୍ୟାମ ବି ଉପରେ।
ଆଜ୍ଞା। ନା ଆଜି ଗୋଟେ ସୁନ୍ଦର ଦେଖା ଯାଉଛନ୍ତି ଶାଢୀ ପିନ୍ଧିକି
ମ୍ୟାମ ବହୁତ ସୁନ୍ଦର ଦେଖାଉଛନ୍ତି ମ୍ୟାମ ଆସନ୍ତୁ ମୁଁ କହିଦେବି କି ମ୍ୟାମ ଆପଣ ସୁନ୍ଦର ଦେଖାଯାଉଛନ୍ତି ବୋଲି।
ନିଶ୍ଚୟ ତୁ ।
ହଁ। ଆଉ କଣ କହୁଛ କୁହ ମୁଁ ମୋ ଉଠ ପୁରା ଡ୍ରାଏ ଲାଗୁଛି କି ତମ ପାଇଁ ଲିବମ୍ ଅଛି।
ଆସିଛି ଏମ ଦେଖ ମୋ ବ୍ୟାଗରେ ଥିବ।
ମୋ ଓଠ ପୁରା ଡ୍ରାଏ ଡ୍ରାଏ ଲାଗୁଛି ତ। ପଇସା ଅଛି ତମ
ଶୁଖିଲା ଶୁଖିଲା ଇଂରାଜୀ ବ୍ୟବହାର କର ନାହିଁ।
ଥିଲା ଶୁଖିଲା ରାଇଟ ରାଇଟ।
ହୁଁ।
ଯେମିତି ଡଟେନ୍ କ୍ଷୀର ଡଟେନ କ୍ଷୀର ବି ମାନେ ବହୁତ ସାରା ରଖୁଥିଲି। ଗ୍ଲସ୍ ଆଉ ଲିପ କଣ କେମିତି ସବୁ ବନେଇବା ପାଇଁ।
ନିବାମ ଟା ଗୋଟେ ଦୁଇଶହ ଟଙ୍କା ଡଟ୍ ଆଣ୍ଡ କି ର ସେଟା ବହୁତ ମାନେ ବହୁତ ଜଲଦି କାମ କରେ ରେଜଲ୍ଟ ବି ବହୁତ ଜଲଦି ଦେଖାଏ।
ହୁଁ କଣ ରେଜଲ୍ଟ ଦେଖଉଛି ତାର କି?
ଦେଖ ସେଇଟା ଗୋଟେ ଅଛି ଚକୋଲେଟ ଫ୍ଲେବର ଗୋଟେ ଲିିବାମ୍ ଟା। ସେଇଟା ଲଗେଇବ ରାତିରେ ସକାଳକୁ ଦେଖିବ ପୁରା ସ୍ମୁଥ ହେଇଯାଇଥିବ ଓଠ।
ସତରେ?
ହୁଁ ଆଉ ଆଉ ସେଇଟା ଲିପଷ୍ଟିକ ଲଗେଇବାକୁ ପଡେନି ସେ ଲିବାମ ଯଦି ୟୁ କରିବା। ପଡେନି ସେଇଟା ଗୋଟେ ସାଇନ ଦେଇଥାଏ। ଆଉ ସ୍ମେଲ ପ ଚକୋଲେଟ ସ୍ମେଲ ବଢିଆ ଲାଗେ। କିନ୍ତୁ ତାର ପ୍ରାଇସ୍ ଟିକେ ଅଧିକ ଦୁଇଶହ ଚଉଦ କି ପନ୍ଦର ଦୁଇଶହ ତିରିଶ ପାଖାପାଖି ଅଛି।
ଠିକ୍ ଅଛି ସକୃତାନେ। ବଟ ଭଲ ପଢିବ ନ ପଢିବ। ଆ ଖାଲି ସେଟା କଣ ନାଇଟ ରେ ଲଗେଇକି ଶୋଇବ ଆଉ ରା
ହଉ ତାହେଲେ ହଁ ହେଇପାରିବ ତାହେଲେ ଭଲ ଥିବ।
ସେଇଟ ପ୍ରିଗମେଣ୍ଟେସନ ହଟାଏ।
ଆଚ୍ଛା ପିଗମେଣ୍ଟସନ ବି ହଟାଏ।
ହୁଁ ହୁଁ।
ହୁଁ। ଭଲ କଥା ଆ ଜାଣିଛ ପିଗମେଟେଶନ କଣ ପାଇଁ ହଉଛି ଏବେ? ଆମେ ସନସ୍କ୍ରିନ୍ ୟୁଜ କରୁନେ ତାପରେ ଖରାରେ ବୁଲାବୁଲି ଯେଉଁ କରୁଛେ ସେଥିପାଇଁ ଆମର ପିଗ୍ମେଟେଶନ ହେଇଯାଉଛି।
ହୁଁ ଖରା ତ ଯୋଉ ପ୍ରକାର ହଉଛି।
ହ ବା।
ଏବେ ବର୍ଷା ହେଇକି ଥଣ୍ଡା ଲାଗୁଛି।
ହୁଁ।
ଓ ଆଜି ପାଇଁ ଏତିକି ହେଲା ବାଏ।
ବାଏ ବାଏ ବାଏ।